ହାଲୋ
ହୁଁ କଣ କରୁଛ?
କିଛି ନହିଁ ଏଇଟା ବର୍ଷା ହଉଛି ଏଇଠି ଛିଡା ହବା କଥା ଆଉ କଣ? ଏ କ ସେଇ କର ଆ
ହାଲୋ ଖାଇସାରିଲଣି?
ହଁ
ହଁ ହାଲୋ ହାଲୋ କୁହ ଶୁଭୁନି ତମ ଭୟସ କଟୁଛି।
ହାଲୋ
ହଁ ଅଁ
ମୁଁ କହିଲି ତମ ଦେହ ଭଲ ହେଲା?
ହଁ ଏଇ କାଲି ରାତିରେ କଣ ହେଲା କୁହନି ମୁଁ ଯୋଉ ହବ ମୁଣ୍ଡ ମୁଣ୍ଡ ବିନ୍ଧି ଫଟଉଥିଲା, ତାପରେ ମେଡିସିନ ଖାଇଲି ଯେ କମେଇଛି ଟିକେ।
ଆଉ ତମକୁ କଣ?
ହଁ ମୁଁ ବିସ୍କୁଟ ଖାଇଥିଲି ଆଉ କିଛି ଖାଇନି, ତମର କଣ ହେଇଥିଲା?
ଆମର ଆଜି କଣ ଭାତ ପୋଟଳ ତରକାରୀ, କଲରା ଆଳୁ ଭଜା, ଏଇଆ ଆଉ କଣ? ଏହିିଁ ଆମର ଆଜି ଖାଇବାକୁ ହେଇନି ହବ। ସକାଳେ ଖାଇଥିଲି ରୁଟି ଚା ଆଉ ମିକଚର ଏଇସେଇ ନଟା ବଳେ ତ
ଓହୋ ତମର କଲେଜ ଛୁଟି ଅଛି କି?
ନାଇଁ ଆମର ତ କଲେଜ ଛୁଟି ନାହିଁ, ଆଜି ବି ବର୍ଷା ହଉଛି ବୋଲି କି ମୁଁ କଲେଜ ଯାଇନି।
ଓହୋ କେତେ ରୁ କେତେ ଯାଉଛ?
କ୍ଲାସ୍ ଆମର ବା ସାଢ଼େ ଦଶଟାରୁ ଗୋଟେ। ଗୋଟେ କେତେବେଳେ ହେଇଯାଉଛି କେତେବେଳେ ସାଢ଼େ ଗୋଟେ ଦିଟା ଏମତିହେଇଯାଉଛି।
ଓହୋ ଘର ପାଖରେ ହେଇକି ମୁଁ କହିଲି ଘର ଘର ପାଖରେ ହିଁ କଲେଜ ଟା
ହଁ ଘର ପାଖରେ ମାନେ କେତେ ପାଞ୍ଚ କିଲୋମିଟର ଖଣ୍ଡ ହବ ଆଉ
ଓହୋ, କେମିତି କଣ ଯାଉଛ?
ସେମିତି ସାଇକଲ ନେଇକି।
ଓହୋ, ସାଇକେଲ ନେଇକି ନିଜେ ଯାଉଛ, ନିଜେ ପୁଣି ଆସୁଛ।
ହଁ ସାଇକେଲ ନେଇକି ନିଜେ ଯାଉଛି, ନିଜେ ଆସୁଛି ଆଉ ତମେ କଣ ଖାଇଥିଲ?
ମୁ କହିଲି ଏ ରୋଷେଇ
ଆ ଆଜି ତମର ରୋଷେଇ କଣ ହେଇଛି?
ଓହୋ! ଆଉ ତୋମ ମାମା?
ମାମା ତ ଘରେ। ମୁଁ ତ ଭୁବନେଶ୍ଵରରେ ରହୁଛି ନା। ହଁ। ଆଉ କଣ ତୋମର କଣ ପ୍ଲାନିଂ ଅଛି?
ତୋମର ଏବେ ପଢାପଢି ଚାଲିଛି।
କଣ କହିଲେ?
ଆଁ, ତୋମର ଏବେ ପଢ଼ାପଢି କଣ ଚାଲିଛି?
କଣ କହିଲ?
ହାଲୋ, ପଢ଼ାପଢ଼ି କଣ ଚାଲିଛି?
ମୋର ତ ଏବେ ଚାଲ ଏ ହଁ ଏଇ କମ୍ପିଟେଟିଭ ପାଇଁ ହିଁ ଚାଲିଚି। ଏ ସବୁ ନା ଆ, ଜିଏସ୍ ରେ ସବୁ ଆସୁଛି ମାନେ ହିଷ୍ଟ୍ରି, ଜୋଗ୍ରାଫି ସବୁ ଆସୁଛି ସେଥିରେ। ଆଉ ଡେଲି କଣ ମାନେ କରେଣ୍ଟଆଫିଆର ଯେମିତି ରହୁଛି ଆମର ସବୁ ଯାକ କ୍ଲାସ୍ କରିବାକୁ ପଡୁଛି ସବୁଦିନ ସବୁଦିନ ନ କଲେ ସବୁଦିନ ର ତୋମର ଯୋଉଡାକ ଜାଣିବ କେମିତି?
ହଁ, ଅଁ,
ସେମିତି ତୋମେ ଯେମିତି ସେଟାଲ ପଡିବ।
ତୋମର ଖାଇବା କଣ?
ମୁଁ ଖାଇନି କିଛି, ଖାଇବି ତ ସରି ସାରିଲେ ରୋଷେଇ କରି ରୋଷେଇ କରିସାରିଲେ ଯାଇକି ଖାଇବି ନା।
ତୋମେ ହଷ୍ଟେଲ୍ ରେ ରହୁଛ କି?
ବର୍ଷା ପାଗରେ କୁଆଡେ ଯିବାକୁ ଇଚ୍ଛା ହଉଛି।
ମୁଁ କହିଲି ତୋମେ ହଷ୍ଟେଲ୍ ରେ ରହୁଚ?
ହଁ ହଷ୍ଟେଲ୍ ରେ ରହୁଚି।
ଓହୋ! ତା ରେ ସେମାନେ ତ ଗୋଟେ ହଁ ଆଉ କଣ? ଯେ ଘରକୁ କେବେ ଆସିବ?
ହାଲୋ।
ହାଲୋ।
ହଁ ଶୁଣା ଯାଉଛି ତ?
ଶୁଭାଯାଉଚୁ କଟି ଯାଉଚୁ ନା ସେଇ ଯୋଗୁରୁ ଶୁଭୁନି ଶୁଭୁନି କିଛି।
ହଁ କଥା କଟି ଯାଉଛି। ହୁଁ, ହୁଁ, ହୁଁ।
ଟେଲ ଟା କୋଉଠି କୁହନି? ହାଲୋ।
ହୁଁ, ଏଇଟା ହଁ ଏ ଯୋ ଓଲ ତାମ ଜାଣିଚ ଲିଙ୍ଗରାଜ ମନ୍ଦିର?
ଅଲ ଟାଉନ୍ ଯୋଉ ଭୁବନେଶ୍ଵର?
ହୁଁ।
ହଁ ସେଇଟା ଜାଣିଛି ଜାଣିଛି।
ଜାଣିଛ ବୋଧେ ହଁ ସେପଟେ।
ଓହୋ! ସେଇପଟେ ସେ ହଷ୍ଟେଲ୍ ଟା। ହଁ ମୁଁ ଜାଣିଛି ଓଲଟାଉନ୍। ଏଇ ଯୋଉ ବିନ୍ଦୁ ତାଙ୍କର ସେଇଠି ତ?
ହଁ, ହଁ, ହଁ ଆସିଛ ତାହାଲେ ବିନ୍ଦୁସାଗର ହଁ। ହୁଁ ସେଇ କଥା ହଁ ଚାଇଛି ବହୁତ ଥର ଯାଇଛି ସେ ଅନନ୍ତ ବାସୁଦେବ ର ଅଭଡା ଭଲ ଦିଆ ହୁଏ ତ ସେଠିକ ହଁ ଖାଏ ସେଠି ଖାଇବାକୁ ତାପରେ ସେଠି ଖାଇକି କଳେଇ ଆସିଥାଏ ହି ଯାଇକି
ମୁଁ କେବେ ଯାଇନି ଯଉ ବିନ୍ଦୁ ସାଗର ପୁଷ୍କରି। ସେଇଟା ମୁଁ ଦେଖିଥିଲି ଏଥେରେ ସେଇଠି ସେଇଠି ସବୁ ବଟ ଫଟ ଟିକେ ଅଛନ୍ତି ମୋ ଭାଇ ଯାଇଥିଲା ମୋ ମାମୁ ପୁଅ ଯିଏ ସିଏ ଯାଇଥିଲା ସେଠିକି ଫଟ ଫଟ ଉଠେଇକି ଆସିଥିଲା ମୁଁ ସେହିଁ ଠୁ ତା ଦେଖଥିଲିଁ ବୋଲି ତୁ କେବେ ଯାଇଥିଲୁ? କହିଲା ଆ ମୁଁ ଯାଇଥିଲି କେବେ ଗୋଟେ ଯାଇଥିଲା ଏଇ ଦି ତିନି ମାସ ତଳେ ମୁଁ କହିଲି ମତେ ନେଲୁଣିି କାହିଁ ପଳେଇଥିଲୁ ଓଡ଼ିଆ।
ହୁଁ ତମ ପାଖେ ଏବେ ଆଉ ଗୋଟେ ତା ପାଖରେ ବି ଆଉ ଗୋଟେ ଭଲ ପାର୍କ ଅଛି କାନ୍ଦ ଉଁ କାନ୍ଦ୍ରଭନ ବୋଲି ଗୋଟେ ପାର୍କଟେ ମାନେ ସବୁ ଯେତେ ପ୍ରକାର ଔଷଧୀୟ ଗଛ ଆଉ ମାନେ ନା ଅଛି ତାକୁ ଏମତି ପରା ନା ସେ ଯୋଉ ଡେକୋରେଟ୍ କରୁଛନ୍ତି ସେ ଜାଗାଟା ଭଲ
ସେଟା ଟିକେ ଯେ ରାତି ବେଳେ ଯୋଉ କୁଆଡେ ମାନେ ମାନେ ମାନେ ଭଲ ମାନେ ଲାଇଟ ଫାଇଟ ଲାଗିଥାଏ ଭଲ ଦେଖାଯାଏ ରାତି ବେଳେ କୁଆଡେ। ଏବେ ଯଉ ଇଏ କରିଦେଇଛନ୍ତି।
ବି ଯାଇନି। ମୁଁ ଚାଇନି।
ହଁ ରାତି ବେଳେ କୁଆଡେ ଏବେ ସବୁ ଲାଇଟ୍ ଫାଇଟ୍ ଲଗେଇ ଦେଇଛନ୍ତି ନା ପାଣି ଟା ଅଛି। ସେଇ ଯୁଗୁରୁ କୁଆଡେ ମାନେ ମତ ଦେଖାଯାଉଛି ବଡ଼ିଆ।
ଏବେ ସେଇଠି କଣ କଣ ସବୁ ମାନେ ମିଳିଛି ଖାଲି କଣ କଣ କାମ ମାନେ କରୁଛନ୍ତି କନସର୍ଟର ଉପରେ ଆଗରୁ କରୁଛନ୍ତି।
ଆଜି କ୍ଲାସ କରିଥିଲ?
ହଁ ସକାଳୁ ବସିକି କ୍ଲାସ କରୁଥିଲି ତାପରେ ଏବେ ହିଁ ଜଷ୍ଟ ଉଠିକି ଗାଧେଇକି ପୂଜା ସାରିକି ରୋଷେଇ କରୁଛି।
ଅହୋ
ଆଉ ପଢା ଛଢା ତ ଆଉ କିଛି ଜିନିଷ ନାହିଁ ତଥାପି ଆହୁରି ବି କ୍ଲାସ ବାକି ଅଛି। ମାନେ କରିଆକୁ ତ ତାପରେ ଯୋଉ କ୍ଲାସ ଗୁଡା କରୁଛୁ ସେଗୁଡାକ ତ ପୁଣି ଅଭ୍ୟାସ କରିବାକୁ ପଡିବ ନା ଆଉ ଅଭ୍ୟାସ ନ କଲେ ଯାହା ଯେତିକି ପଢି ପଢି ଯାଉଥିବ ସେଥିୁ ପୁଣି ବୁଲି ବୁଲି ଯାଉଥିବ। କିଛି ଜିନିଷ ଆଗକୁ ପଢେଇବ ଯେତିକି ପଛକୁ ଫେରିବ ସେତିକି
ସେୟା
ହଁ ନା ନାଇଁ ହଁ
ତମର ସରିବ କେବେ ଏଇ ଯୋଉ ପାଠ ଟା?
ଏଇଟା କଣ ସରିବ ତମେ ଯେବେ ମାନେ ପାଇବ ଚାକିରି ପାଇବ ସେବେ ସରିବ ଯେ ପର୍ଯ୍ୟନ୍ତ ନ ପାଇଛ ସେ ପର୍ଯ୍ୟନ୍ତ ପଢୁଥିବ।
ହଁ ହଁ ତମର ମିଳିଯିବ ଏଇ ବର୍ଷ ନ
କେଜାଣି ଭଗବାନଙ୍କ ଦୟାରୁ ହେଇଯାନ୍ତା
ତମେ ଏଇଥିରେ କହୁଥେ ପଢୁଛ ମୁଁ କିଛି ଶୁଭିଲାନି ମତେ।
ହଁ। କୋଉଥିରେୁ ପଢୁଛ ଅନଲାଇନରୁ ପଢୁଛ ଆଡା ଟ୍ବେଣ୍ଟି ସେଭେନ ଜାଣିଛି ଗୋଟେ ଅପ୍। ହୁଁ ୟୁଟୁବରେ ବି ଦେଖିଥିବ। ଆଡା ଟ୍ବେଣ୍ଟି ପର ସେଭେନ ହେଲେ ହେଇଯିବ ଆଡା ଆଡା।
ଆ
ହଁ ଆଡାଡ୍ ଟ୍ବେଣ୍ଟି ଫୋର୍ ସେଭେନ ଗୋଟେ ଆପ୍ ଅଛି ଜାଣିଛ?
ହଁ ନାଇଁ ମୁଁ ଜାଣିନି ହଁ।
ହଁ ସେଟା ଯେତେବେଳେ ଏଇ ଗମେଣ୍ଟ ଗମେଣ୍ଟ ଜବ ପାଇଁ ପ୍ରିପ୍ୟାର କରିବ। ହଁ ତ ତମକୁ। ମାନେ ଆଟଲିଷ୍ଟ ପଢିବା ପାଇଁ ଗୋଟେ ସୋର୍ସ ତ ଦରକାର। ଗୋଟେ ମାଧ୍ୟମ ଦରକାର ନା ନାଇଁ ତମକୁ କିଏ ଗୋଟେ ମାନେ ଗାଇଡ କରିବା ଦରକା କାର ନା ନାଇ ତ ଉଁ। ସେ ଆପ ଟା ଆକ୍ଚୁଆଲି ଗାଇଡ କରୁଛି ମାନେ ଯିଏ ବି ଏଡ୍ କରିବ ସିଟି କରିବ କି ସି ଟି ଏଣ୍ଟରାନ୍ସ ଏ ସବୁ ଏଣ୍ଟରାନ୍ସ ପାଇଁ ସେମାନେ ଗାଇଡ୍ କରୁଛନ୍ତି। ଉ ହୁଁ ମୁଁ ତ ଏଇ ନର୍ମାଲ। ଟିଚର ପାଇଁ ହିଁ ଲାଗିଛି।
ଓହୋ ଟିଚର୍ ପାଇଁ। ତାହେଲେ କଣ ଯୋଉ ଇଏ କରୁଛ କି କଣ ବି ଡି?
ବି ଇ ଡି ସରିଛି ମୋର ବି ଇ ଡି ସରିଛି ପି ଜି ସରିଛି କହିଥିଲି ପା ମୁଁ।
ଓ ବି ଡି ସରିଛି ପି ଜି ସରିଛି ନା ତାହେଲେ ତମର ମିଳିଯାଉ ଏଇ ବର୍ଷ ଠାକୁରଙ୍କୁ ଡାକ।
ମାନେ କେମିତି କଣ ଇଏ ଠାକୁରଙ୍କୁ ଗୋଟେ ଏଇଲେ ଦେଇଚୁ ଆଗ ସବୁ ପୋଷ୍ଟ ତ ବାହାର କରୁ।
ଠାକୁରଙ୍କୁ ଡାକ ତମର ମିଳିଯାଉ ଜଲ୍ଦୀ ଜଲ୍ଦୀ ନହେଲେ। ମାନେ କଣ କୁହନି ଦେଖ ମାନେ ବହୁତ ଯୁ କୋର୍ସେ ବାଲି ଲୋକ ଙ୍କୁ ଅଧିକ ମିଳିଯାଉଛି କାରଣ ତାଙ୍କର କଣ କୁହନି। ତାଙ୍କର ସ ମାନେ ସିଖିନି ନା ଆକୁ ଜଲଦି ଦେଇ ଦଉଛି ସରକାର କି କାମ କରିବା ସବୁ। କିନ୍ତୁ ଜେନେରାଲ ପିଲାମାନଙ୍କୁ ସେ ତାଙ୍କର ଏମିତି ବସେଇ ଦଉଛି ଯେ ବସେଇ ଦଉଛି। ମାନେ ତମେ ଅନେଇ ଥାଅ ଚାକିରି ପାଇଁ କେବେ ଚାକିରୀ କରିବ। ଠିକ ନା।
ହୁଁ।
ଏମିତି ବା
ସେଇଟା ହଉଛି ଠାକୁର ଙ୍କ ଉପରେ। ହଁ ସେଇଟା ହିଁ କଥା ଯେତିକି ତମେ ମାନେ ନରମାଲ ସେଇ ଜିନିଷ। ସେତିକି ଜଣେ ସମସ୍ତେ ପଢୁଛନ୍ତି କିନ୍ତୁ ହେଲା ବେଳକୁ ଯେତେବେଳେ ଅ ଅଧିକ କଟ ଅଫ ଯାଉଛି ସେଇ ସମାନ ପରୀକ୍ଷା ତ ସମସ୍ତେ ଦଉଛନ୍ତି ଜଣେ ଅଧି ଆଉ ଜଣଙ୍କର ଅଧିକ କଟ ଅଫ ଯାଉଚି ଜଣଙ୍କର କମ କଟ ଅଫ ଯାଉଚି ସେଇଟା ଆଉ
କାରଣ ଦେଖ ସିଡିଲିକାଷ୍ଟ ପିଲା ମାନେ ଯଦି ତାଙ୍କ ଅକ୍ଷର ଭଲ ଥିବ କି କଣ ଥିବ। ତାଙ୍କୁ ଆଜ୍ଞା ନେଇଯିବେ ସେମାନେ ଚାକିରି ଦିଏଇ।
ହୁଁଁ ହଁ ସେମିତି ନୁହେଁ ଏଇଟା ଏଣ୍ଟରାନ୍ସ ରେ ଦରକାର।
ହୁଁ ମାନେ ମାର୍କେ ସେ ମାର୍କେ ଥିଲେ ତାଙ୍କର ନେଇଯିବେ ହେଲା। ତମେ ଯାଅ କଣ କର ହେଲା ମୁଁ ପଛରେ କରିବି
ହଁ ହଁ ଠିକ ଅଛି ଠିକ ଅ
ହଁ।